ହାଲୋ।
ହାଲୋ।
କଣ କରୁଚନ୍ତି?
ବସିଚି।
ଉଁ ହୁଁ ଫାଙ୍କା ଅଛନ୍ତି ତାହେଲେ।
ହଁ।
ଆଚ୍ଛା ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି।
ଆଚ୍ଛା।
ଆପଣ କଣ କରୁଥିଲେ?
ମୁଁ ଏଇ ବସିଥିଲି।
ଓହୋ।
ସନ୍ଧ୍ୟା ଟାଇମ କଣ ଖାଇଥିଲେ?
ଖାଇଥିଲି ଚାଟ୍ ଖାଇଥିଲି ଆଉ ସିଙ୍ଗଡା ଖାଇଥିଲି।
ଆଚ୍ଛା।
ଆପଣ କଣ ଖାଇଥିଲେ?
ମୁଁ ଚାହା ପିଇଥିଲି ପାଗ ଫାଗ ଯେହେତୁ ଦେଇଚି ଚାହା ପିଇଥିଲି। ଆଉ ଏମିତି କିଛି ଖାଇନି ଆଉ।
ଓହୋ। ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି।
ଘରେ ସମସ୍ତେ ଭଲ ଅଛନ୍ତି। ଘରେ ସମସ୍ତେ ବସିିକି ଏବେ ଟିଭି ଦେଖୁଛନ୍ତି।
ଆଚ୍ଛା।
ଆପଣ ତ ଜାଣିଥିବେ ଏବେ ନିଉଜ ଚାଲିଚି ଯେମତି ଛୁଆ ମାନଙ୍କ ବହି ପତ୍ର ଚେଞ୍ଜ ହେଇଯାଇଚି ତା ବିଷୟରେ ଜାଣିଛନ୍ତି ଆପଣ କିଛି?
ହଁ ହଁ ଜାଣିଚି।
ଗୀତ ପୁୁରି ଯେମିତି ହିନ୍ଦୀ ଗୀତ ତ ହଁ ତ ବହୁତ ଅସୁବିଧା ହୋଉଚି ଟିଚର ମାନଙ୍କ ଭିତରେ ପାଠ ପଢେଇବା ପାଇଁ ନିଉଜରେ ବି ପୁରା ଆସିଲାଣି ନାଇଁ ପଢେଇ ପାରିବିନି ବହି ଚେଞ୍ଜ କରନ୍ତୁ। ତ ଘରେ ସମସ୍ତେ ସେଇରା ବସିକି ଦେଖୁଚନ୍ତି ଆଉ।
ଉଁ ହୁଁ।
ହ
ଆଉ ଆପଣଙ୍କ ଘରେ କିଏ କି ଏଅଛନ୍ତି?
ଘରେ ବାପା, ମା, ଭାଇ ମୁଁ ବଡ ଦିଦି ସମସ୍ତେ ଅଛନ୍ତି।
ଆଚ୍ଛା। ଆପଣଙ୍କ ବାବା କଣ କରନ୍ତି?
ବାପା ବାହାରେ ଅଛନ୍ତି। ଭୁବନେଶ୍ଵରରେ ସେ ସେଠି କାମ କରନ୍ତି ଗୋଦାମ କାମ। ସବୁ ମାନେ ଲୁହା ରଡ ଯେମିତି ସେଇ ଟାଇପର କାମ ସବୁ କରନ୍ତି।
ଆଛା। ଆଉ ଆପଣଙ୍କ ବୋଉ ହାଉସ ୱାଇଫ?
ହଁ।
ଆଚ୍ଛା। ଆପଣଙ୍କ ଭାଇ କୋଉ କ୍ଲାସ ପଢନ୍ତି? ଆପଣଙ୍କ ଠୂ ସାନ ନା ବଡ?
ମୋଠୁ ସାନ ସିଏ ଉଁ ସାନ ସେ ଏବେ ପ୍ଲସ ଟୁ ସେକେଣ୍ଡିୟର ତାର ସାଇନ୍ସି ପଢୁଛି।
ଆଛା ଆପଣ ଏବେ କଣ ପଢୁଛନ୍ତି?
ମୁଁ ପ୍ଲସ ଥ୍ରୀ ମୋର ସେକେଣ୍ଡ ଇୟର ହେଲା ଏବେ ବି ପାଠ ପଢ଼ା ଚାଲିଛି ଆହୁରି ଦି ବର୍ଷ ବି ପାଠ ପଢିବୁ ଚାରି ବର୍ଷ ଯେହେତୁ ହେଇଯାଇଛି ପ୍ଲସ ଥ୍ରୀ ଟା
ହୁଁ ହୁଁ। ଆପଣଙ୍କ ଦିଦି?
ମୋ ଦିଦିଙ୍କର ମ୍ୟାରେଜ ହେଇଯାଇଛି ଏବେ ତ ସିଏ ଏବେ ଘରେ ନାହିଁ ଆଉ
ହୁଁ ହୁଁ।
ଆମର ଆଡୁ ଚାରି ଜଣ ମେମ୍ବର ଏବେ ଘରେ ଅଛୁ।
ଆଛା ଆପଣଙ୍କ ଦିଦିର କଣ ପୁଅ ଝିଅ?
ହଁ ଦିଦିର ଝିଅ ଟେ ହେଇ ସାରିଲାଣି।
ଆଛା।
ଭଲ ଅଛନ୍ତି ସେ
ହଁ ସେ ଭଲ ଅଛି ଏବେ ତ ଆସିଥିଲା କାଲି ହିଁ ଯାଇଚି ତା ଶାଶୁ ଘରକୁ ଆସିଥିଲା ଯେ
ଆଛା। ଆଉ ଆପଣଙ୍କ ଆଡ଼େ ରଥଯାତ୍ରା ହୁଏ କି ନାହିଁ।
ହଁ ରଥଯାତ୍ରା ବା ବହୁତ ବଡ଼ସେ ହୁଏ। ଏ ରଥଯାତ୍ରା ତ ଆମ ସାହିରେ ତ ହୁଏ ହଁ ସବୁ ରଥଯାତ୍ରା ପାଇଁ ମାନେ ରଥକୁ ଯେମିତି କାଠରେ ଯେମିତି ବନଉଛନ୍ତି ଏବେ ରଥଯାକ ହଉ ରେଡି କରୁଛନ୍ତି ଆଉ ଅଳ୍ପ ଦିନି ରହିଲା ଆଉ ରଥଯାତ୍ରା ତ ତା ପାଇଁ ବି ପିପେୟାରସନ ଲାଗିଛନ୍ତି ସମସ୍ତେ ରଥଯାତ୍ରା ପାଇଁ ସାଇରେ ଆମର ସବୁ ଅ ଯୁବକ ମାନେ ମାନେ ସମସ୍ତେ ଏକାଠି ହେଇକି ନି ରଥଯାତ୍ରା କୁ ବହୁତ ବଢ଼ିଆ ସେ ମାନେ ଗାଁ ରେ ବୁଲାନ୍ତି ରଥକୁ ତ ଭଲ ଲାଗେ ଦେଖିବା ପାଇଁ ଆମେ ବି ରଥ ଟାଣୁ ଆମ ସାହିପଟ ଯେହେତୁ ଯାଏ ତ ଟାଣି ଦେଇଥାଉ ଆମେ।
ହୁଁ ହୁଁ ଆଉ ଏ ଏବେ ଏଇ ପୂର୍ବରୁ ଯୋଉଁ ରଜ ଗଲା ସେଥିପାଇଁ କଣ କେମିତି ପ୍ରିପାରେସନ ହେଇଥିଲା?
ଏଇ ପୂର୍ବରୁ ତ ରଜ ଗଲା ଆମର ତ ଏଇଠି ରଜ ମାନେ ବହୁତ ବଢିଆ ସେ ରଜ ମହୋତ୍ସବ ତ ସବୁ ଗାଁରେ ଗାଁ ରେ ଏବେ ହୋଉଚି ତ ଆମ ଗାଁରେ ସେମିତି ରଜ ମହୋତ୍ସବ ହେଇଥିଲା ଅ ସେ ଏଥିରେ ବି ମାନେ ଛୋଟ ଛୋଟ ଦୋକାନ ପଡ଼ିଥିଲା। ଦୋଳି ତ ବହୁତ ପଡ଼ିଥିଲା ମାନେ ଚକ୍ରି ଦୋଳି ହେଉ ଛୁଆ ମାନଙ୍କର ଜମ୍ପିଙ୍ଗ ଦୋଳି ସେ ବେଲୁନ ଦୋଳି ବହୁତ ସାରା ଦୋଳି ପଡିଥିଲା। ଆଉ ବହୁତ ବଢ଼ିଆ ସେ ସେ ପ ପର୍ବଟା ବଢ଼ିଆ ସେ ପାଳିଥିଲି ମାନେ ବହୁତ ସାରା ଗେମ୍ ବି ର ଦେଖଥିଲେ ମାନେ ଯେମିତି ପୁଚି ହେଉଛି ଝିଅ ମାନଙ୍କ ପାଇଁ ମ୍ୟୁଜିକ ଚେୟାର ତାପରେ କବାଡି ତ ଏମତି ଅନ୍ୟାନ୍ୟ କେତେ ସାରା ଖେଳ ଥିଲା। ନାଚ ଗୀତ ପ୍ରୋଗ୍ରାମ ବି ଥିଲା ତ ସମସ୍ତେ ଏମିତି ବହୁତ ମଜାମସ୍ତି କରୁଥିଲେ ରଜ।
ହଁ ହଁ। ଆଉ ଆପଣ ଦୋଳି ଖେଳିଛନ୍ତି ନା ନାହିଁ?
ଅ ଦୋଳି ଦୋଳି ତ ମୁଁ ଖେଳେନି ଦୋଳି ଖେଳିଲେ ମୋ ମୁଣ୍ଡ ବୁଲାଏ ମୋର ବାନ୍ତି ନ୍ତି ଯେହେତୁ ହୁଏ ମୁଁ ଦୋଳି ଖେଳେନି ଦୋଳି ଦୋଳି ନ ଖେଳିଲେ ଝିଅ ମାନଙ୍କର ପର୍ବ ଯେହେତୁ ତୁ ଦୋଳି କଣ ସନଥିବ ଏମତି କଣ କୁହନ୍ତି କଥା ଅଛି ତ ସେଥି ପାଇଁ ଖାଲି ଦୋଳିରେ ବସିକି ଆମେ ଉଠି ଆସିଲୁ ହାଲ୍କା ଦୋଳି ଖେଳିକି। ବେଶି ଖେଳନି ମୁଣ୍ଡ ବୁଲାଏ ତ।
ଛ ଆଉ ରଜ ପାନ ଖାଇ ଛନ୍ତି ନା ନାହିଁ?
ହଁ ରଜ ପାନ ଖାଇ ଥିଲି ରଜ ପାନ ଖାଇ ଥିଲି ମଝି ରଜ ଦିନ ରଜ ସଂକ୍ରାନ୍ତି ଦିନ। ଅ ଖାଇଥିଲି ଚେସଟ୍ ଥିଲା ରଜରେ ତ ରଜପାନ ନିହାତି ତମେ ଯୋଉ ଦିନ ହେଲେ ତିନି ଦିନ ଯାଙ୍କ ରଜପାନ ଖାଇକି ବୁଲିବା କଥା। ହେଲେ ମୁଁ ତିନି ଦିନ ଖାଇନି। ଏଇ ପାନ ଫାନ ଏତେ ପସନ୍ଦ କରେନି ତ ମୁଣ୍ଡ ମୁଣ୍ଡ ବୁଲାଏ ତ ସେଇଥିାଇଁ ମୁଁ ମଝିରଜ ଦିନ ଗୋଟେ ପାନ ଖାଇଥିଲି।
ଆଛା ଆଉ କଣ ନୂଆ ଡ୍ରେସ୍ କରିଥିଲେ?
ହଁ ନୂଆ ଡ୍ରେସ୍ କରିଥିଲି। ଛୋଟବେେଳେ ନାଇଁ ରଜ ହଉଛି ଯୋଉ ମଜା ଥାଏ ନାଇଁ ଦି ତିନି ଦିନୁ ପୂର୍ବରୁ ଯୋଉ ନାଇଁ ତମ ତୁ ଡ୍ରେସ ଆଣିଛୁ ଇଏ ଆଣିଛୁ ଯୋଉ ଏକ୍ସାଇଟେଡ ଥାଏ ତ ସେ ସବୁକୁ କିଛି ନାହିଁ ଯେମିତି ଡ୍ରେସ ଏବେ ବଡ ହେଇଗଲେ କଣ ଡ୍ରେସ କଲେ ବି କିଛି ଜିଦି ଘରେ ହଉନି କି କିଛି ନାହିଁ ଛୋଟ ବେଳେ ଯେମ୍ତି ମଜା ଥିଲା ଆଉ କଣ ଏବେ ଅଛି ତ କରିଥିଲି ହଳେ ଡ୍ରେସ୍।
ଆଚ୍ଛା ଆଉ କଣ ପିଠା ପଣା ହେଇଥିଲା ରଜରେ?
ଘରେ ଆରିସା ପିଠା ହେଇଥିଲା। ଆଉ ବରା ହେଇଥିଲା ଜାଣିଥିବେ ପୋଡ଼ ପିଠା ତ ମେନ୍। ରଜରେ ପୋଡ ପିଠା ହେଇଥିଲା ତାପରେ ଚକୁଳି ପିଠା ଏସବୁ ପିଠା ହେଇଥିଲା ଘରେ।
ହୁଁ ହୁଁ। ପାଲାଅବୁ
ହଁ।
ଆପଣଙ୍କ ଗାଁରେ ମାନେ ବଡ ଆକାରରେ କୋଉ ପୂଜାଟା ହୁଏ?
ବୋଡ ଦରକାରରେ ତ ଆମର ଏବେ ଏ ଜାଗରକୁ ବହୁତ ବଡ ଆକାରରେ ଶିବ ପୂଜା କରୁଛନ୍ତି ମାନେ ଶିବ ମନ୍ଦିରରେ ଜେମତିହୁଏ। ତାପରେ ଦୋଳ ପୂର୍ଣ୍ଣିମା ଗୋଟେଥାଏ ଏ ପର୍ବଟାବି ବଉଳ ମାନଙ୍କୁ ଜୁ ପର୍ବତଟା ଆମ ଗାଁରେ ବଢିଆସେ କରୁଛନ୍ତି ତାପରେ ସ ସଂକ୍ରାନ୍ତି ଥାଏ ମକର ସଂକ୍ରାନ୍ତି ହଉ ପଣା ସଂକ୍ରାନ୍ତି ହଉ ଏଇ ରଜ ସଂକ୍ରାନ୍ତି ହଉ ସବୁ ମାସରେତ ସ ସଂକ୍ରାନ୍ତି ପଡେ ହେଲେ ଏଇ ଦିନ ସଂକ୍ରାନ୍ତି ବହୁତ ବଢିଆ ହୁଏ ଆମର ମକର ସଂକ୍ରାନ୍ତିରେ ମାନେ ପଡେ ହୁଁ ବହୁତ ଦୋକାନ ବଜାର ପଡେ। ସେ ଛୋଟ ଛୁଆଙ୍କ ପାଇଁ ବି ମାନେ ବେଲୁନ ଫେଲୁନ ଯେମିତି ବହୁତ ପ୍ରକାର ହଁ ସବୁ ଦୋକାନ ପଡେ। ଖେଳନା ଆଉ ଆମର ମକର ସଂକ୍ରାନ୍ତିରେ ଠାକୁର ବି ମାନେ ଆମର ଜଣେ ମଣିଷଙ୍କ ଦେହରେ ଠାକୁର ଆସନ୍ତି ଝୁଲନ୍ତି ଠାକୁ ଠାକୁରଙ୍କ ବ୍ୟାକ୍ତି ମାନେ ତ୍ରାହି ପଡନ୍ତି ଏତେ ସବୁ ମାନେ ଠାକୁର ଆସକି ମାନେ ଯୋଉମାନେ ତ୍ରାହି ପଡିଥିବେ ତାଙ୍କ ମାନେ ପଚାରନ୍ତି କଣ ଅସୁବିଧା ସେ ତାଙ୍କ ଦୁଃଖ ସବୁ ଜାଣନ୍ତି ଆ ଏଇଟାଇପର ସବୁ ଆମ ଗାଁରେ ଏମିତି ପର୍ବ ପାଳୁ।
ହୁଁ ହୁଁ
ଆଉ ଆପଣଙ୍କ ଆପଣଙ୍କ ଗାଁରେ କେମିତି କଣ ପାଳନ କରାଯାଏ।
ଆମ ଗାଁ ଆମ ଆଡେ ବି ସେମିତି ଚଣ୍ଡି ମନ୍ଦିର ପାଖରେ ମକର ସଂକ୍ରାନ୍ତି ହୁଏ ବହୁତ ସାରା ଦୋକାନବି ପଡେ। ଆଉ ମାଇକ୍ ଫାଇକ ବା ଯେ ଆଉ ଯୋଉ ଜାଣିଥିବ ଯେ ଯୋଉ ପାଲା ହୁଏ।
ହୁଁ।
ସେଇଟା ବି ହୁଏ, ଏମତି ହୁଏ ଆଉ।
ହଁ।
ହଁ।
ଆଉ ଆ ରା
କଣ କଣ ମନ୍ଦିର ଅଛି?
ହମ୍ ଆମ ଗାଁରେ ଅଛି ଶିବ ମନ୍ଦିର, ଚଣ୍ଡୀ ମନ୍ଦିର, ମଙ୍ଗଳା ମନ୍ଦିର ଏ ବୁଢୀ ଠାକୁରାଣୀ ଏମତି ତାରିଣୀ ମନ୍ଦିର, ହନୁମାନ ମନ୍ଦିର, ଆମ ଜଗନ୍ନାଥଙ୍କ ମନ୍ଦିର, ଏବେ ତ ଗଢା ଚାଲିଚି ଜଗନ୍ନାଥଙ୍କୁ ମାନେ ଉମ୍ ମନ୍ଦିର ପଚିଷ୍ଟା ହେଇନି, ଜଗନ୍ନାଥ ନାହ୍ ମାନେ ସେଠି ନାହାଁନ୍ତି ଅଲଗା ଜାଗାରେ ଅଛନ୍ତି ତାଙ୍କର ସେଇ ମନ୍ଦିର କାମ ବି ଚାଲିଚି, ଖୁବ ଶୀଘ୍ର ସରିଯିବ ବି କାମ ସରିଗଲେ ପଚିଷ୍ଟା ହେଇଯିବ, ଜଗନ୍ନାଥ ମନ୍ଦିର ବି କମ୍ପ୍ଲିଟ୍ ହେଇଯିବ। ତ କହିଆକୁ ଗଲେ ଆମ ଗାଁରେ ସବୁ ପ୍ରକା ସବୁ ଠାକୁରଙ୍କ ମନ୍ଦିର ଅଛି, ଶନି ଦେବଙ୍କ ମନ୍ଦିର ବି ଅଛି ଆଉ ବ୍ରାଲ୍ସ ସବୁ ମନ୍ଦିର ଅଛି ଆମ ଗାଁରେ। ଆମ ଗାଁରେ କଣ ଆମ ସାହିରେ ହିଁ ଅଛି କି ଆମ ପ୍ରତିଦିନ ପ୍ରତିଦିନି ଆମ ସାହିପଟେ ସବୁ ଲୋକ ଯାଆନ୍ତି ଦର୍ଶନ କରି। ଖୁସି ଲାଗେ ଯେ ସବୁ ମନ୍ଦିର ତକ ଆମ ସେଇପଟେ ରହିଲେ ମାନେ, ଆ-ଆମ ସାହିକି ସବୁ ଲୋକମାନେ ଆସିଛନ୍ତି। ଭଲ ଲାଗେ।
ଆଚ୍ଛା। ଆଉ ଆପଣ କଣ ରୋଷେଇ ଜାଣିଛନ୍ତି ନା ନାହିଁ?
ହଁ, ରୋଷେଇବାସ ତ ମୁଁ ସବୁ ଜାଣିଛି, ଉମ୍ ମାନେ ଘରେ ତ ସବୁ ରୋଷେଇ ହିଁ ମୁଁ ହିଁ କରେ। ରୋଷେଇବାସ ସବୁ ମତେ ଜଣା ଅଛି, ମାନେ
କଣ କଣ ଜାଣିଛନ୍ତି?
ସବୁ ଚିକେନ, ମାଛ, ସେ ସବୁ ମାନେ ଡାଲି ହଉ, ଡ଼ାଲମା ହଉ, ମିକ୍ସ ତରକାରୀ ହଉ, ମୁଁ ତ ଆଜି ବନେଇଥିଲି ଜାଣିଥିବେ, ସବୁ ପନିପରିବା ମିଶିକି ଯୋଉ ମିକ୍ ମିକ୍ସଚର ବନାନି ମୁଁ ତ ଆଜି ବନେଇଥିଲି, ବହୁତ ଟେଷ୍ଟ ବି ହେଇଥିଲା।
ଆଚ୍ଛା।
ଆପଣ କଣ ରୋଷେଇବାସ କରନ୍ତି ନା, ଆପଣଙ୍କ ମା କରନ୍ତି?
ହଁ ମୁଁ କରେ, ମୋ ବୋଉ ବି କରେ।
ଭଲ, ମାଙ୍କୁ ବି ସାହାଯ୍ୟ କରିଆ କଥା କାମରେ। ଉମ୍ ବାପା ମାଙ୍କ ଋଣ ତ ଆପଣ ମାନେ ଆମେ କେଭେ ବି ସୁୁଝି ପାରିବାନି, ତ ଏଇ ଛୋଟ ମୋଟ କାମରେ ସାହାଯ୍ୟ କରିବାଟା ହିଁ ବହୁତ ଭଲ।
ହଁ।
ଆଉ ଆପଣଙ୍କ ପାଠପଢା ସରିଲାଣି ନା ନାଇଁ ସରିନି?
ନାଇଁ ମୋର ଏବେ ପ୍ଲସ୍ ଟୁ ସରିଲା, ପ୍ଲସ୍ ଥ୍ରୀ ଆଡ଼ମିସନ କରିବି।
ଆଚ୍ଛା। ବହୁତ ଭଲ କଥା, ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା ଆପଣ ଏବେ ଜାଗା ଯୋଉ, ଯାଆନ୍ତୁ କଣ କରିବେ, ରଖୁଛି ନମସ୍କାର।
ଠିକ୍ ଅଛି।